ହ୍ୟାଲୋ।
ହଁ ମହାପାତ୍ର ବାବୁ କହୁଛନ୍ତି। ହଁ ମନ ପଡିଲା ଆଉ। ଆଉ କଣ ମୁଁ ଶୁଣିଲି ତମ ଘରୁ କଣ ବିହାରୀ ମାନେ ଆଇସଛନ୍ତି।
ଆକ୍ଚୁଆଲି ଯେଉଁ ସିଲିଙ୍ଗ ଫିଲିଂ କାମ ଚାଲିଛି ଇଣ୍ଟେରିୟର କାମ ଚାଲିଛି ବାପା କରୁଥିଲେ ତ ସିଏ ଆସଛନ୍ତି ନା ବା ଚାଲିଛି। ସିଏ ପୁରା ମାନେ ପଲଙ୍ଗ ସାଗାଉନିକ୍ ଲଗେଇକି ପୁରା ଚାଲିଛି। ତାଙ୍କ ପୁରା ମାହୋଲ ବନେଇକି ରଖିଛନ୍ତି ଆଉ। ଆ ମୁଁ ତାଙ୍କୁ ପଚାରିଲି ଆଉ
ଜାଜି
ସୂରୀୟ ବଂଶୀ ତ ବଢିଆ ଖେଳୁଛି। ବିହାର ତ ଏଇନା ପରା ଏକ ବିହାରୀ ସେ ଭହାରି।
ହଁ ତାପରେ ବି ଆରେ ବୈଭବ ସୁରେବନ୍ଦର ଗୋଟେ ଭାଇ ବି ଅଛି।
ସେମାନେ ତିନି ଜଣ ଭାଇ। ତିନ୍ ତିନି ଭାଇ ନି ଜାଣିଚୁ ତ।
ପାଡେଇକି ଧୂଆଁ କଲାଣି। ମାନେ ସିଏ ଡୋନେ
ହଁ ହଁ ଶହେ ଶହେରୁ ମିଳିଚି ନା କଣ ମୁଁ ଦେଖୁଥିଲି। ହୁଁ।
ପୁରାପୁରି ମତଲବ ଅଛି।
ଯୋଉ ଥ୍ରୀ ଆର ଆର୍ ଆର ଦେଖିନ। ସେମତି ଦେୱାର ବାହାରିବ ଗୋଟେ।
ହଁ ବା ଆଉ ଇଏ କଣ ଭାଇ ପୁରା ଧୂଆଁ କରିସା ଇଏ ସାନ ଭାଇ ପିଟୁଛି। ବଡ ଭାଇ ଆଉ କଣ ତାଙ୍କର ଏଜେ ମୁଁ କହୁଛି ତ ଏଜେ ବଢେଇକି ସେମାନେ ମାନେ ପନ୍ଦର ମାନେ କମେଇକି ପନ୍ଦର ବର୍ଷ କରିଦେଇଛନ୍ତି। ଜେ ଡି ହଁ ଏଜେ କମେଇ ଧର ପନ୍ଦର ବର୍ଷ କରିଦେଇ ଛନ୍ତି ତାପରେ ଏନା କେତେ ବର୍ଷ ଯାକେ ଶିଖ୍ ଖେଳିବେ ତୁ ନିଜେ କହୁନୁ।
ହଁ।
ଏବେଠାରୁ ଏତେ ବଢିଆ ଖେଳୁଛନ୍ତି। ଆଗକୁ ଆହୁରି କେତେ କଣ ଖେଳିବେ ଭରା ଖେଳିବେ ଏଇନା। ମାନେ ତାଙ୍କ ଙ୍କର ନା କଣ କହିଲୁ ଗୋଟେ ଚାଲିଛି ତାଙ୍କର।
ହୁଁ ତାପରେ କେତେ ତାପରେ ଜାଣିଛ ଏଇ ଯୋଉ ଭବେଶ୍ୱର ବଂଶୀ ଯିବ ଇଂଲଣ୍ଡ ଖେଳିବା ପାଇଁ। ଯୋଉ ସିରିଜ ହବ। ତା ପାଇଁ ଭୟସୂରୀୟ ବଂଶୀରେ ବାପା ମାଆଙ୍କ ପାଇଁ ମାଗଣା ବିବି ପିସି ସିଏ ଯୋଉ ସବୁ ପଇସା ଦେଉ ଚୁ ତ
ହଁ ଆଉ ସେମାନେ ପ୍ୟାରେଣ୍ଟ ଯିଏ ମାନ ବିଶେଷ ତାଙ୍କ ପାଇଁ ଟିକେଟ ଦୋକାନ ଭୈରବ ସୂର୍ଯ୍ୟବଂଶୀ କହିବାକୁ ଗଲେ ଇଣ୍ଡିଆରେ ନ ଗୋଟେ ଷ୍ଟାର ପ୍ଲେୟାର ହେଇସାରିଲଣି। କହିନେ ତାକୁ ଧର ଏଇନା ଯୋଉ ଫର୍ମାଟ ରେ ସିଏ ଅଛି। ସେଇ କଥା ଯୋଉ ଫର୍ମାଟ ରେନା ସୂର୍ଯ୍ୟବଂଶୀ ଅଛି। ତୁ କହୁନୁ ଯୋଉ ଫର୍ମାଟ୍ ରେ ଏଇନା ସୂରୀୟ ବଂଶୀ ଅଛି ତାକୁ ଏଇନା କାଢି ହବ। ସେଇ କଥା ତାକୁ ସେ ଫର୍ମା ଟୁ କାଢିଆର ବି ହଁ ପା ଶର୍ମା ଗୋଟେ ହେଲାଣି ମାନେ ଫ୍ଲାଟ ବି ଏମାନେ ସବୁ ଠିକି। କିନ୍ତୁ ଟିକେ ନାକୁ ଉବୁଡୁ ଖାବୁଡୁ ଫିଜି ହେଲା ମାନେ ଏମାନଙ୍କର ମାନେ ସୁଧ କିଛି ନାହିଁ। ଏମାନେ ଖେଳି ପାରୁନାହାଁନ୍ତି । ଦେ ଦେଖ ରୋହିତ୍ ଶର୍ମା ଗୋଟେ ହେଲା। ଆଉ କୋହଲି ଗୋଟେ ହେଲା ଏମାନେ କଣ କହିଲୁ ସବୁ ମାନେ ସବୁ ପିଚ୍ ପାଇଁ ଏମାନେ ସବୁ ଫିଟ୍ ଅଛନ୍ତି। ବୁଝୁଛୁ କିନ୍ତୁ ଏମାନଙ୍କର ଖାଲି କଣ କହିଲୁ ଫ୍ଲାଟ ଫିସ୍ ଦରକାର। ଆଇ ପିଏଲ ଏମିତି ନାହିଁ ଗୋଟେ ମାନେ ଫ୍ଲାଟ ନାହିଁ ସବୁ ଯାକ ଫ୍ଲାଟ ଫିଜ୍ ରେ ଏମାନେ ଛକା ଚୌକା ମାରୁଛନ୍ତି। କିନ୍ତୁ ସୂରୀୟ ବଂଶୀ ରେ କ୍ଲାସ ଅଛି। ଏଟା ମାନିବାକୁ ପଡିବ। ସବୁବେଳେ ଖେଳୁଛି।
ତାପରେ ଏମିତି ପଟୁଛି ମାନେ ତାକୁ କେହି ପିଟି ପାରୁନାହାଁନ୍ତି।
ସେଇ କଥା ତାକୁ ବି ଯୋଉ ଫର୍ମାଟ ରୁ କାଢିବ ମାନେ ତାର ବି ଗୋଟେ ରି ବାକୁ ପଡିବ। କଣ ରିଜନ ଅଛି ଯେ ତାକୁ କାଢିଆର। ହଁ କେଡେ ଜୋରସେ ବୁଲୋଉଛି କହୁନୁ ସିଏ ଯଦି ମାନେ ଟିକେ ନାକୁ ଭୁଲ ରେ ବାଜିଲା। ତାହେଲେ ବି ତାର ଛକା।
ଟପ୍ ଏଜ ମାନେ ଏଜ ହେଇକି ବି ଛକା ହେଇଯାଉଛି ତାର।
ହଁ ପା।
ଈଶାନ କିଶାନ ମାନେ ବିହାର ଗୋଟେ ଷ୍ଟେଟ୍ ଏମାନେ ଭାବ। ଇଡିଆ ପାଇଁ ତାର କେତେ ଅ ମାନେ ଅ ମାନେ ଅ ମାନେ କେ ଇଣ୍ଡିଆ ପାଇଁ ତାର ମାନେ
ଆକ୍ଚୁଆଲି ବିହାରୀ ମାନଙ୍କର ପାୱାର ଅଧିକ।
ହଁ ବ୍ରେନ୍ ବି ଭଲ।
ହଁ ତାଙ୍କର ଷ୍ଟ୍ରେନ୍ଥ ସେଇଭଳିଆ ଆକ୍ଚୁଆଲି ଆମର ଚାଣକ୍ୟଙ୍କ ନାଁ ଶୁଣିଥିବୁ ବୋଧେ। ଶୁଣିଛୁ ହେଲା ମାନେ କହିବାକୁ ଗଲେ। ଗୋଟେ ଲେଜେଣ୍ଡ ସିଏ ବି ବିହାରରୁ ହେଲା ତ ବିହାର କଲ ଟୋଟାଲ କହୁଚିପା ଟୋଟାଲ ଇଣ୍ଡିଆରେ ଯେତେ ବି ଷ୍ଟେଟ୍ ଅଛି ସବୁଠୁ ସ୍ମାର୍ଟ ଷ୍ଟେଟ୍ ହେଲା ଗରିବ ହେଲେ କଣ ହେଲା? ତେଣୁ ସେମାନଙ୍କ ବୁଦ୍ଧି ମାନିବାକୁ ପଡିବ। ପାଖାପାଖି ଦଶ କିଲୋମିଟର ରାସ୍ ତା ସାଙ୍ଗରେ ଖୋଳିିକ ନେଇଗଲେ।
ହଁ ବା
ଆରେ ବା ମୁ ମୁଁ ମାନେ ଗୋଟେ ଲାଇଟ୍ ଟ୍ରାନ୍ସଫର୍ମର ତାକୁ ସେ ଉପାଡିକି ତାକୁ ଘରୁକୁ ନେଇ ଯାଉଛନ୍ତି ଭାଙ୍ଗି ଭୁଙ୍ଗିକି। ମାନିବାକୁ ପଡିବ ଏଇ ଟ୍ରାନ୍ସଫର୍ମର ମାନେ? ତା ଡର ନାଗୁନି କିରେ ଫାଟି ଫୁଟିଯିବ କି କଣ? ଏଇ ମନ୍ଦିରରେ ମୁଁ
ହ ମୁଁ ସେଥିାଇଁ କଣ କହିବି ଏଇକି ବିହାରୀ ସବସେ ଭାରି
ଭାଇ ପର ପରଦିନ ଗୋଟେ ରିଲ ସେରେ କଣ କହିଲୁ ମାନେ ତାଙ୍କର ଯୋଉ ଏନ ଜି ଓ ତାର ଯେ କି ଇଲେକ୍ଟ୍ରିକ୍ ଖୁଣ୍ଟ ଇଲେକ୍ଟ୍ରିକୁଣ୍ଟ ପାଖରେ ତ ଏତେ ସବୁ ଯୋଉ କନେକ୍ସନ ଯୋଉ କଣ ଜେ ସୁ ଯା ଯୋଉ ଯୋଡି ହେଇକି ଥାଏ ଯୋଉ
ହୁଁ।
ହେଲା ମାନେ ସବୁ ତାର ଫାର ସବୁ ଜାଗା ତାର ଗୋଟାଏ କନେକ୍ସନରେ ଯୋଡି ହେଇନଥିଲାକି। କି ମାନେ ଇଲେକ୍ଟ୍ରିକ ଘୁଣ୍ଟରେ ତ ସେଇ ଇଲେକ୍ଟ୍ରିକ ଗୁଣ୍ଡ ସେ ତାର ପଦାରେ ଟିକେନାକୁ ନିଆଁ ଲାଗିଛି। ମାନେ ଏଟେ ଜୋସ ବି ନିଆଁ ଲାଗିନି ତ ନିଆଁ ଟିକେ ଟିକ ହେଇ ଜଳୁଛି। ତ ଇଲେକ୍ଟ୍ରିକ ଖୁଣ୍ଟ ଉପରେ ସେ ଯଉ ଇଲେକ୍ଟ୍ରସିଆନ୍ ଯ ସେ ଚଢିଛି ସେହୁ ନାଇଁ ମୁଁ ଆକୁ ଟେପ୍ ଗୁରେଇ ଦେବି ଟିକେ ନାକୁ ନିଆଁ ଟା ଧରିଯିବ ନହେଲେ ଫାଟିଯିବ। ହେଲା ଏଇଟି ସିଏ ସାଙ୍ଗେ ସାଙ୍ଗେ ଯୋଉ ଯାହା ଘର ଆଗରେ ଇଲେକ ତ୍ରୀକୁଣ୍ଡ ସିଏ ତା ଛାତ ଉପରୁ ପାଣି ଫୋପାଡି ଦେଲା।
ଏଇ
ହେଲା ପାଣିି ଫେକ୍ ନେ ସେ ବୁଝ ଯାଏଗା। ଏମତି ପୁରାପୁରି ମାନେ ତାଙ୍କ ବିହାରୀ ଭାଷା ଆରେ ଇତନା କ୍ୟା ଚଢ଼ନା ହମେ ବୋଲତେ ହମ ଢାଲ ଦେତେ ଥେ ଆରେ ଭାଇ କି ଲାଙ୍ଗ ଏଜ କିରେ ଡାଙ୍ଗର ତ ଅଲଗା ପ
ଏଁ ଏଠି ବି ଆସିକି ଯୋଉ କଥା ହଉନାହାନ୍ତି ପୁରା ବିହାର ବାଲାଙ୍କ ସହିତ ବୁଝା ହାଉଛନ୍ତି କଣ କହୁଛନ୍ତି
ତୁ କାହା ବତାଟେ ହମ ଚାଲେ ଆତେ ଭାଇ ତାଙ୍କର ମାନେ ଭାଷ ତା ଗୋଟେ ଅଲଗା ପ୍ରକାର ଗୋଟେ କଷ ଲାଗେ ତ ଶୁଣିବାକୁ
ମଜାଳିଆସୁଣ
ଆରେ ମୁଁ ଭାବୁଛି ଆଗକୁ ଭାଇ ମାନେ ଶିଖିବି ଯାଇକି ବିହାରୀ ଭାଷା ତାପରେ ବି ବିହାରରେ ବି ଲଡୁ ଗୋପାଳଙ୍କ ମନ୍ତର ହଲ ନା ସେଇଟା ବି ତାଙ୍କର ଗୋଟେ ଫେମସ୍ ଜାଗା କରି ଦଉଛନ୍ତି
ହୁଁ ତାପରେ ବିହାର ଇଣ୍ଡିଆ ପାଇଁ ବହୁତ ତାର ଅବଦାନ ଅଛି ବିହାର ପାଇଁ ମାନେ ଇକୋନମି ରେଟ ହଉ ପଢା ହଉ
ନାଳନ୍ଦା ୟୁନିଭରସିଟି ତାପରେ ଏଇ ଯୋଉ ଖାନସାର ଆର ଅଛନ୍ତି ସେ କଉଠି ସବୁ
ସେ ବିହାର ଯେତିକି ସବୁ ମାନେ ଏଜୁକେସନ୍ ର ପିଲା ହୁଅନ୍ତୁ ସ୍ପୋର୍ଟ ରୁ ପିଲା ହୁଅନ୍ତୁ ସବୁ ବିହାର
ବିହାର କିନ୍ତୁ ତାଙ୍କ ଦେଶର ଗରିବ ହୁଁଛିତ ତାଙ୍କ ମେଣ୍ଟାଲିଟି ପାଇଁ ସେ ଆକ୍ଚୁଲି ସମେତେ ବିହାରରେ କେହି ଚାହାନ୍ତିନି ବିହାରରେ ଦେଖୁ ତୁ ହୁଁ ତାଙ୍କ ଟ୍ରେନରେ ତୁ ଯିବା ଆସିବା କରିପାରିବୁନୁ ସତ କଥା। ତାଙ୍କ ଧର ଫ୍ୟାମିଲିରେ ତିନିଟା ମଣିଷ ଯାଇଥି ଥିବେ ତ ସେ ତିନିଟାିଟ୍ ତାଙ୍କର ରିଜର୍ଭ ଆରେ ଏତେ ମାନ ପୁରା ଏଟା ଲମ୍ବା ଲମ୍ବା କାହିଁକ ନା ଆମେ ଗୋଡ ନମ୍େଇ ଶୋଇବୁ ଆମେ ଥାଳି ତାକିଆ ଥୋଇବୁ ମାନେ ଏମିତି କି ନାଇଁ ରା ରାସ୍ତା ଉପରୁ ଯାଇପାରିବୁନି ଧ ତାଙ୍କ ଉପରୁ ଧରୁ ଡେଇଁକି ବି ଗଲୁ ସରିଗଲା ତ ଖେଳ ଖତମ ସେଇଠି ତତେ ଗୋଟେ ଅଖା ଭିତରେ ପୁରୀ କି ଛେଚିବେ ବହେ। ସତ କଥା ତାଙ୍କର ମାନେ ଅଲଗା ଅଲଗା ଲୋକ ସତରେ ବା ଏଇ ଯୋଉ ମୁ ଆଉ ଗୋଟେ ସେମତି ଦେଖୁଥିଲି। ଗୋଟେ ଚିତା ବାଘ ଟେ ପଣିଆଇଛି। ସି ହୋଲି ପୂର୍ବ ଦିନ ଚିତା ବାଘ ଟେ ପଣି ଯାଇଛି। କୋଉଠି ଜଙ୍ଗଲ ଫଙ୍ଗଲ ହେଇଚି ତାର ଛୁଆଟା ବୋଧେ ଟିକେ ଛୋଟ ଲାଗୁଥିଲା। ତାକୁ ଧରିକି ତା ଦେହରେ ହୋଲି ବୋଳୁଛନ୍ତି। ହାପି ହୋଲି। ହାପିଅଲି ଭାରେ ଭାଇ ଡର ତା ନାଇଁ ବେ ତାଙ୍ଗୁରୁ ୟି ଆଉ ବି ତୁ ଯଦି ୟୁପି ଫ୍ୟୁପି ଯିବୁ ତ ମୁଁ ତ କଲ ରେ କହିପାରିବି ନା କହୁଛି କଥା ହେଇନା। ୟୁପି ଫିଉପି ରେ ମାନେ ତାଙ୍କଠାରୁ ବି ଖତର ନାକେ।
ଛନ୍ତି।
ହଁ ଆରେ ଏମିତିଆ ଏମିତିଆ ପଶୁ ଗୁରାଙ୍କୁ ତମେ ଯଦି ଧରିକି କିଛି ଗୋଟେ କରିପାରୁଛ। ଆଉ ମାନିବାକୁ ପଡିବ। ଆଉ ଆଉ ଏଇଟା ମାନିବାକୁ ବିହାର ର ସବୁ ସ୍ତ୍ରୀ ଲୋକମାନେ ମାନିବାକୁ ପଡିବ। ମାନେ ଭାରତରେ ଯେତେ ବି ସ୍ତ୍ରୀ ଲୋକ ମାନେ ଅଛନ୍ତି। ବିହାରର ସ୍ତ୍ରୀ ଲୋକ ସବୁଠୁ ପାୱାରଫୁଲ୍।
ହୁଁ।
ହେଲା ମାନେ ତୁ ଯଦି ଏଇ ଯୋଉ ଆମର ଲେବର କ୍ଷେତ୍ରରେ ହେଲା। ହେଲା ଆମର ଇଣ୍ଡିଆରେ ଯେତେ ବି ସବୁ ଅଛନ୍ତି ମାନେ ଓମେନ୍ ମାନେ ଅଛନ୍ତି। ଲେବର ତାଙ୍କୁ ଖଟା ଆଉ ବିହାରୀ ଲୋକଙ୍କୁ ଖଟା ମ୍ୟାକ୍ସିମମ୍ ଟାଇମ୍ ବିହାରୀ ମାନେ ଖଟିବେ। ବେ ମୁଁ କହୁଛି ଲଗାତାର ତିନି ଚାରି ଦିନ ଯାକ ତାଙ୍କୁ ନ ଖାଇକି ସେ ସେମିତି ଖଟିବେ ସେ ମାନେ ତାଙ୍କୁ ଷ୍ଟ୍ରେନ୍ଥ ଏତେ ଅଧିକ।
ଆଉ କଣ ବର୍ଷା ତଷ ଦେଲାଣି ପକୁଡି ଫକୁଡି ଆନ।
ପକୁଡିଆ କଣା ଆଣିଆ। ମୁଁ ଯାଉଛି ବିହାର ଯିବି ଯାଇ ସେଠି ଯାଇ ରହିକି କୁମ୍ଫୁ ଶିକିବି।
ମୁଁ ବି ଚାଲ ଯିବା।
ଆରେ କୁମ୍ପୁରୁ ମନେ ପଡିଲା କୁମ୍ପୁ ପାଣ୍ଡିଆ ମୁଭିି ଦେଖି ଯିବୁ।
କୁମ୍ଫୁ ପାଣ୍ଡିଆ ହଁ କୁମ୍ଫୁ ପାଣ୍ଡିଆ ୱାନ ୱାନ୍ ଡେ ଟୁ ଥ୍ରୀ।
ହଁ ପାଣ୍ଡିଆ ତ କଣ ହେଇଠି ଚେନ୍ନାଇକି ଆସ ଯିବା ଆଉ।
ପାଣ୍ଡିଆ ଚେନ୍ନେଇକି ଆସୁ ନ ଆସୁ ଦୁବାଇ ଯଦି ପଳେଇ ଆସିବ। ତାହେଲେ ବାଧିବନି ଆଉ ଯଦି ଦୁବେ ନ ଆସିଲା ନା ଡୁବେ ଆସିଲା ପାଣ୍ଡେ ଜାଗାରେ ତାହେଲେ ବାଧିବନି କହୁଛି ପା। ଡୁବେ ଆସିଲା ନଣ୍ଡେ ଜାଗାରେ ବହୁ
ଦୁବେ ଟଙ୍କା ଆଇଲେ ତ ତମର ଫାଇ ହେଇଗଲା ନା ଦୁବେଟା ଯଦି ତମ ପାଖକୁ ଗଲା। ତମର ତମର ତ ଫାଇଦା ହେଲା ଆମେ ଓଲଟା ଲସ ରେ ପଇଲୁ।
କୋଉ ପାଣ୍ଡିଆ ଯାଉଚି ଟି।
ପାଣ୍ଡିଆ ଆଇଲେ କଣ୍ଟା କରିବ ସେମିତି ତା ଫର୍ମ ନାହିଁ ସେମିତି ତ ଖେଳୁନି ହେଲା ଆଉ କଣ ସେ ମଜ ମସ୍ତି କରିକି ତ ଚେନ୍ନାଇ କି ପୁରା ବୁଡେଇଦବ ସେଇ କଥା ଖାଲି ଦୁବେଇ କୁ ଦେଇକି ପାଣ୍ଡିଆ ମୋର କାଇ ଇଚ୍ଛା ନାହିଁ ଆଉ ପଛେ ଆଉ କିଏ ଅ ତମର ସେ ବ୍ରେବିଷ୍ଟା ଟା ତମପ ଥିଲା ତାକୁ ନେଇ ଯା ଆଉ ଥରେ। ତମର ନୋ ଲୁକ୍ ଶୋଟ ମାରିବ ତାକୁ ନେଇଯାଅ ପଛେ
ନା ଆମର ନୋ ଲୁକ୍ ଦରକାର ନାହିଁ ଆମର ଲୁକ୍ଟ ଦରକାର ଆମର ନ ଲୁ
ନାଇଁ ନିଅ ନିଅ ବ୍ରବଶକୁ ନିଅ ଆମର କାହିଁ ଏତେ ବାଘ ଖେଳୁନିଅ ଆମ ପଟେକୁ କିଏ ଆର ବର୍ଷ ଭଲ ଖେଳିି ପାରେ।
ହୁଁ ମୁଁ କହୁଛି ଆଉ ରଜ ଅଛି ଆଉ ଚାଲ ଯିବା ତାରେ ମୁଁଇ ଦେଖି ଆସିବା ଶକିଚୁନା ହେଇଯିବ। ଛକି ଶୂନ କଣ ହେଇଯିବା
ତୋ ଛକି ଶୂନ ଅନୁଭବ ମହାନ୍ତିର ମୁଁ
ହୁଁ ହୁଁ
ହଁ ଆରେ ଏଥର ଏକ ଡିରେକ୍ଟ ବି ସେ ନିଜେ କରିଛି ଆରେ ମାନିବା ପଡିବ ଓଡିଆରେ ଯୋଉ ସବୁ ସିନେମା ଏବେ ସବୁ କରୁଛନ୍ତି ଯୋଉ ବୋଉ ବୁଟୁଭୂତ
ହଁ ସେଇଟା ଗୋଟେ ଭଲ କେପ୍ଟ କରିଥିଲ ମାନେ ଓଡିଆ ଫାର୍ଷ୍ଟ ହଲ ରେ ହେଇଥିଲା ହଁ ହଁ ଲ ରେ
ହଁ ଆରେ ମାନେ ତାପରେ ବିଷୟ ନିଜେ ବାବୁ
ତାପରେ ଶୁଣନ ସେଇ ଯୋଉ ଯାଇନଥିଲୁ ଆମେ ଆମେ ଯୋଉ ନ ଯାଇଥିଲୁ ସେଦିନ ଅପରୀତା ବି ଆସିଥିଲା ଏଇ ଯୋଉ ଅପରୀତାପ ବାବୁସାନ ର ମମି
ହଁ ହଁ
ଆସିଥିଲେ ତାଙ୍କ ସହ କ ପିଭି ପିଭିଁଏରା
ହଁ ଜ କୋଉଠି?
ପିଭିିଆର୍ ବା ଉତ୍କଳ ଗାଲେରିଆ
ଗ୍ୟାଲେରିଆ ନା? ହୁଁ ଆରେ ସେମାନେ ବଢିଆ ଆକ୍ଟିଂ କରୁଛନ୍ତି ତାପରେ ବି ମୁଁ କହିଲି ଡିରେକ୍ଟ ବି ନିଜେ କସୁ ମାନେ କୋଉ ଡିରେକ୍ଟର ବି ଖୋଜିବାକୁ ନାହିଁ। ତାଙ୍କ ନିଜର ବାବୁସାନ ପ୍ରଡକ୍ସନ ବୋଲି ଗୋଟେ ନୂଆ ଖୋଲିଦ ଦେଇଉଛନ୍ତି ବି ଜାନ୍ତା ମୁଁ ନିଜର ଏବେ ଅନୁଭବ ଅନୁଭବ କୁ ସାଇଲେ
ହଁ ସିଏ ଗୋଟେ କଣ ଖୋଲି ଦେଇଛି ମୁଁ ଶୁଣିଥିଲି।
ହଁ ଆରେ ଆଉ ଏମାନେେ କଉଁ ମାନେ ପ୍ରଡ଼କ୍ସନକୁ ଆଉ ଯିବା ବି ଦରକାର ନାହିଁ ନିଜ ପ୍ରଡ଼କ୍ସନରେ ନିଜେ ମୁଭି ତିଆରି କରିବେ। ଯାହା ପ୍ରଫିଟ୍ ଆଇଲା ନିଜେ କରିବେ ଯଦି ଲସ୍ ହେଲା ନିଜେହିଁ ସହିବେ ଆଉ କାହା ଉପରେ ଭରସା ବି କରୁନାହାନ୍ତି। ଏ ତ ବଢିଆ କରୁଛନ୍ତି। ମାନିଆକୁ ପଡିବ।
ହୁଁ। ନା ଭଲ କଥା ନା ଆଉ ଓଡିଆ ଇଣ୍ଡଷ୍ଟ୍ରିଟା ଗ୍ରୋ କରୁଛି। ଭଲ କଥା ଆମ ଓଡ଼ିଶା ପାଇଁ
ଆଚ୍ଛା ହଉ ହଉ କଥା ହେଇ ଭଲ ଲାଗିଲା ଆଉ କେତେବେଳେ କଥା ହବା ଆଉ
ହଉ ହଉ ହଁ ହଁ ହଉ ଏବେ କାମ ଚାଲିଛି ନା ନା ଯିବାକୁ ପଡୁଛି। ହଉ।